ତ
ହଁ ହ୍ୟାଲୋ।
କଣ କରୁଛ?
ଏଇ କ୍ରିକେଟ ଖେଳିତେ ଯାଇଥିଲି ଏବେ ଆଇଲି।
କଣ କହିଲ?
ଏଇ କ୍ରିକେଟ ଖେଳିତେ ଯାଇଥିଲି ଏବେ ଆଇଲି।
କ୍ରିକେଟ ଖେଳିବାକୁ?
ହଁ।
ରିତୁ ଯାଇଛି ତ?
ହଁ ଏଇ ଯାଇଥିଲା ସେ ଗଲାଣି ଖେଳିକି।
ଓହ ମୁଁ କହିଲି ଏକା ସାଙ୍ଗରେ ରହୁଛ କି?
ହଁ ନା ସିଏ ଆମଠୁ ଟିକେ ଦୂରରେ ରହୁଛି ଆଉ।
ଓହୋ।
ତମେ କଣ କରୁଛ?
ଅଛି ଗୋଟେ ଜାଗାରେ ମାନେ କମ୍ପାନୀ ଗୋଟେ ରେ ଅଛି।
ଓହୋ ଡିଉଟି ରେ ଅଛ ନା କଣ?
ହଁ ଡିଉଟି ରେ ଏବେ ସବୁ ଡିଉଟି ସଟା କିନ୍ତୁ ଡିଉଟି ସବୁବେଳେ ଫାଙ୍କା।
ହଁ ହଁ ଆଉ କେ କି ସିଫ୍ଟ କରୁଛ କି ଏଇନାକେ?
ଆମ ଜେନେରାଲ।
ହୁଁ ହୁଁ। ଆଉ ଭଲନା ସବୁ?
ହଁ।
ହଁ ହଁ ବର୍ଷା ଫର୍ଷା ହୋଉଛି ନା?
ବର୍ଷା ତ ସକାଳ ହେଇଥିଲା। ଆଉ କାହିଁକି ଏବେ ହେଇନି।
ଆମ ଗାଁରେ ତ ସେଇଭଳିଆ ଆଉ। ଏଇ ଏ ଧାନ ଫାନ ଏଇନା ତଳା ପକେଇଛନ୍ତି ବର୍ଷା ତ ହେଇଯାଇଛି। କାଲି ଯାହା ରାତି ଏ ଚାରି ପାଞ୍ଚ ମଳା ହେଇଥିଲା। ଲଗାତାର ହେଇଥିଲା ଆଉ ଆଜି କାହିଁ ଉଠେଇଛି ହେଇନି ଏ ପର୍ଯ୍ୟନ୍ତ ଆଉ।
ତା ଧାନ ତଳା ପକେଇ ଦେଇଛ?
ନା ନା ପଡ଼ିନି ଏବେ ପକେଇବୁ ଆଉ। ଏଇତ ରଜ ସଇଲା ଏବେ ପ ପଡୁଛି ସମସ୍ତଙ୍କ ବିଲ ତଳା ଆଉ ପଡିବ ଧୀରେ ଧୀରେ।
ହଁ ହଁ।
ଆଉ ତମ ଆଡେ ପକେଇଲଣି ନା?
ଆମ ଆଡେ ଲୋକ ପକେଇଲେଣି।
ଓହୋ। ଆମର ବି ସେମିତି ପକେଇଲେଣି ଅଧା ପକେଇଛନ୍ତି ଅଧା ପକେଇନାହାନ୍ତିଁ। ଏ ବର୍ଷା ଯୋଗୁଁ ରୁ।
ଅ ହଁ।
ଆଉ ପୁରୀ ଫୁରୀ ଯାଇଥିଲ ନା?
ପୁରୀ ଏଇ ଶଣ୍ଡେ ଦିନ ଯିବାର ପ୍ଲାନ ଅଛି। କଣ ହଉଛି କେଜାଣି।
ଉ ହୁଁ। ଏବେ ତ ପୁରୀରେ ଯାମ୍ ପ୍ରବଳ ଆଉ।
ପ୍ରବଳ ଜାମ୍।
ନେ ଏ।
ଏ ସଣ୍ଡେ ଦିନ ଯିବାର ଅଛି। ଦେଖିବା କଣ ହଉଛି?
ରଥଯାତ୍ରା ଆଇଲାଣି ମାନେ ଯାମେ ପ୍ରବଳ।
ହଁ।
ରଥଯାତ୍ରା ବୁଲତେ ଯିବ ଆଉ। ସାଙ୍ଗ ସାଙ୍ଗ ପିଲା ସବୁ ପଳେଇବ। ଗାଡ଼ି ଗୋଟେ କରିଦେଇକି। କିଏ ଟ୍ରେନ୍ ଯାଉଛ ନା ଗାଡ଼ିରେ?
ନାଇଁ ଆମ ଆମ କମ୍ପାନୀ ଗାଡି ଅଛି। କମ୍ପାନୀ ଗୋଟେ ଗୋଟେ କାର ଯାଇଥାନ୍ତୁ। କାର ଟା ଟିକେ ଖରାପ ଅଛି। ଗୋଟେ ସ୍କ ଯିବା ପାଞ୍ଚ ଛଅ ଜଣ ଛଅ ଜଣ ।
ସାଙ୍ଗ ପିଲା। ସାଙ୍ଗ ପିଲା।
ହଁ ହଁ ସାଙ୍ଗ ପିଲା। ତାଙ୍କ ଆମେ ଚାରି, ପାଞ୍ଚ, ଛଅ ଜଣ ସୁପରଭାଇଜର ଅଛି। ଛଅ ଜଣ ସୁପରଭାଇଜର ଅଛି।
ଉ ହୁଁ ଆଉ ରଜ କେମିତି ଗଲା?
ରଜ ତ ଭଲ।
ବର୍ଷା ହେଇନି ର-ରଜରେ ତମ ଆଡେ?
ରଜରେ ବର୍ଷା ର୍ଷା ହେଇଛି କଣ ମୋର ମନେ ନାହିଁ।
ତମେ ବୋଧେ ଗାଁ ରେ ନଥିଲ।
ନାଇଁ ଗାଁ ରେ ଥିଲି।
ଓ ହୋ ଆମ ଆଡେ ବର୍ଷା ଫାଷ୍ଟ ରଜରେ ତ ବର୍ଷାରେ ବର୍ଷାରେ ଗଲା। ଆଉ ସେ ସେକେଣ୍ଡ ରଜ ଟା ସେଇଭଳିଆ ଅଳ୍ପ ଅଳ୍ପ ଉଠି ପା ପ୍ରବଳ।
ବର୍ଷା ହେଲାନି ଉଠେଇଲା ଲାଷ୍ଟ ଦିନ ଟା କିନ୍ତୁ ଟିକେ ଟିକେ ହେଇକି ଛାଡିଗଲା।
ହଁ ଉଠେଇଥିଲା ବି ଜୋରରେ। ଜୋରରେ ଉଠେଇଥିଲା ପ୍ରାଏ ସେକେଣ୍ଡ ରଜ ଟାରେ। ଲାଷ୍ଟ ରଜଟା ଭଲ ହେଇଥିଲା। ହଁ ଲାଷ୍ଟ ରଜଟା ଭଲ ହେଇଥିଲା। ବୁଲା ବୁଲି କୁଆଡ଼େ କରିଥିଲ?
ଚା ଆମ ଆଡେ ଚାରି ଦିନ ରଜ କରଥିଲେ ହେଇକିଣି।
ହଁ ହଁ ବୁଲା ବୁଲି କୁଆଡ଼େ କରିଥିଲ?
ବୁଲା ବୁଲି ମୁଁ କୁଆଡେ ବୁଲେ ନେଇଁ।
ଓ ହୋ।
ମୁଁ ଖାଲି ଗାଁରେ ବୁଲେ।
ତମ ରଜ ତାହେଲେ ଭଲ ହେଇଥିବ।
ହଁ। ଆମ ଗାଁ ପାଖରେ ଯେତିକି ଗାଁ ସମସ୍ତ ସବୁ ଗାଁରେ ରଜ କରନ୍ତି କାହିକି ନା ମୁଁ କୁଆଡେ ଯାଏନି। ଖାଲି ଆମ ଗାଁ ରେ ବୁଲେ।
ହଁ।
ରଜରେ ପିଲା ମଦ ଫଦ ପିଇକି ବୁଲାବୁଲି କରନ୍ତି। ସେଥିପାଇଁ ହେଲା ନିଜେ ଭଲରେ ଥିଲେ ବି ଟିକେ ପଛ ପଟୁ ଆସି କୁଟି ଦବ। ଏତେ ରିକ୍ସ କିଏ ନବ। ଘର କତିରେ ଗାଁ ରେ ଆରମରେ କିଛି କିଛି ବାଇକ ରେ ଯିବା ଆସିବା ନାଇଁ ଗାଁରେ ବୁଲିଲୁ
ବାସ୍ କଥା ହେଲା ସେଇଆ। ଆ ରଜଟା ଭଲରେ ଭଲରେ ଯାଇଛି।
ହଁ।
ଏବେ ତ ବର୍ଷା ଉଠିଲାଣି ପୁରା ଜୋରରେ।
ନା କୁଆଡେ ସେଦିନ ରଜ ରଜରେ, ସେ କୁଆଡେ ବୁଲାବୁଲି ମୁଁ କରେ ନାହିଁ।
ଓହୋ। ଆଉ ଭୋଲି ଫୋଲି ଖେଳନ୍ତି ନା ତମ ଆଡେ।
ହୋଲି।
ଭୋଲି, ଭୋଲି।
ହୋଲି ଲି କଣ କହିଲ?
ମୁଁ କହିଲି, ବୋଲି ଭୋଲି ଖେଳନ୍ତି ନା ତମ ଆଡେ।
ହୋଲି ସେଟା ଗୋଟେ କି ଖେଳ।
ଏ ଭଲି ଭଲି ଏ ଯୋଉ ବଡ ବଲ୍ ଯୋଉ ଖେଳନ୍ତି ଯା
ହଲି
ଭୋଲି ଭୋଲି ଯେଉଁ ଖେ ଖେଳନ୍ତି ଜାଣିଛ ନା ଭୋଲି।
ଯୋଉ ନେଟ ଟଙ୍ଗା ହେଇଯାଇ ଯୋଉ ଖେଳନ୍ତି ତ। ସେଟା କଣ ବୋଲି ଏଟା ଭଲି ନା।
ହଁ ସେଇଆ ବା ମୁଁ ତମକୁ କହିଲି ବୋଲି ତମ ଏଇଟା ଶୁଭୁନଥିବ ଏଇଟାରେ ଟିକେ। ନେଟୱାର୍କ୍ ପ୍ରୋବ୍ମ୍ ଅଛି ତ ସେଥିାଇଁ।
ହଁ ଆ ହଉଛି ଚଳନ୍ତି।
ତମେ ଖେଳ ନା?
ହଁ ତ କେତେବଳେ ମୁ କେମିତି ଖେଳେ ଆଉ ଖେଳୁନାହାନ୍ତି ଆଗରୁ ଖେଳନ୍ତି ଆଉ କାହିଁ ଖେଳୁନାହାନ୍ତି।
ଏବେ ହେଲା ସିଜିିନ ପଳେଇଲାଣି ଏବେ ବର୍ଷା ସିଜିନ ଆଉ ଏତେ ଖେଳ ନାହିଁ ମ୍ୟାଚ ଫ୍ୟାଚ ବି ନାହିଁ।
ନା ଭଲି ମ୍ୟାଚ ହୁଏ ନା ମାଡ କଶିକି ହୁଏ।
ନା ନାଇ ଏବେ ନାହିଁ ଆଉ ଏବେ ବର୍ଷା ସିଜିନ ରେ କିଏ ମ୍ୟାଚ୍ ଦବ।
ନାଇଁ ନାଇଁ ଭଲି ମ୍ୟାଚ ଆମ ଆଡେ ଖେଲୁନା ଆମ ଆଡେ ଡେଲି ଖେଳ ହୁଏ ଅଲଗା ଗାଁ ଆମ ଗାଁ। ଆଉ ସେ ଖେଳ ଆଉ ହଉନି ଆଗରୁ ହଉଥିଲା ସେ ଚାରମ ଗୋଟେ ଥିଲା ଆଉ।
ଆ ଆଜିକାଲି ମୋବାଇଲରେ ସବୁ ବସିଲେ ଗେମ୍।
ଆଉ ତାପରେ ହଉଛି ଆମେ ସିନା ଗାଁ ର ଅ ଛୁ ଆ ପିଲା ଆଉ ଗାଁ ରେ କେହି ରହୁନାହାନ୍ତି ଆଉ ପିଲା ୟା ସିଆଡେ। ସବୁ କିଏ କୁଆଡେ ଯାଇକି ରହୁଛନ୍ତି।
ହୁଁ
ଆଗରୁ ଭଲି ପ୍ରବଳ ହୁଏ ରାତି ରାରେ ରାତିରେ ନାଇଟରେ ହୁଏ ଖେଳ ଲାଇଟ ଲଗାଯାଏ।
ଆଉ ଆମର ଏବେ ବର୍ଷା ଏଇ ବର୍ଷା ସିଜିନ ଟା ତ ଆଉ ଖେଳ ହବ ନାଇଁ ବର୍ଷା ପୁଣି ଛାଡିଲେ ପୁଣି ଖେଳ ଚାଲିବ ଆଉ।
ଏ ତ ମ୍ୟାଚ ଫେଜ ଯାଉ ନା ଖେ
ହଁ ମ୍ୟାଚ ମୁଁ କୁଆଡେ ଯାଏ ଆମ ଗାଁକୁ ତ ଆସନ୍ତି ଖେଳିବା ପାଇଁ ମୁଁ କୁଆଡେ ଯାଏ ଯାନି।
ହଁ ଆଉ କ୍ରିକେଟ ଫ୍ରିକେଟ ଖେଳ ନା ତମେ?
ହଁ କ୍ରିକେଟ ଆମ ଆଡେ ଖେଳ ହୁଏ ଆମ ଆଡେ ଜିଲ୍ଲା ସ୍ତରୀୟ ଖେଳ ହୁଏ ମାନେ ମାନେ ଜିଲ୍ଲା ୱାଇଜ ଲୋକ। ଆସିବେ କହିବେ ଜିଲ୍ଲା ବ୍ଲକ ନହଲେ ମାନେ ବଡ ବଡ ଆ କର କର କରକ ବଲ ଖେଳ ହବ।
ମୁଁ କହିଲି ବଡ ଟୁର୍ଣ୍ଣାମେଣ୍ଟ ଆଉ ନାଇଁ କି?
ହଁ ହଁ
ସେଥିପାଇଁ ଆଉ ବଡ଼ ଟୁର୍ଣ୍ଣାମେଣ୍ଟ ହେଉଥିବ ପ୍ଲେୟର ମେ ମାଡ଼ ହଉଥିବ ଯେଉଁ ଭଳିଆ ଦେଖିକି ଭଲ ଲାଗିବ ଆଉ। ଆଉ ଭଲ ନା ସବୁ?
ହଁ
ଆଉ ଏଇ ସନ୍ଧ୍ୟାବେଳେ ଖାଇ ଜଳିକିଆ ଫଳିକିଆ କଣ? ଯାଇନ ଖାଇଦ ଓ ହୋ
ଏଇ ଜସ୍ତ କେକ ଖାଇଥିଲି।
ହଁ ହୁଁ ଦିନରେ?
ଆଉ ତମେ ଆଜି କଣ ଖାଇଲ?
ଏଇ ଦଳିିକି ଏବେ ଆସିଥିଲି ଖାଇଦେ ଦେଖିବା ଟିକେ ବୁଲି ବୁଲା ଖାଏ ମୁଁ ଏବେ ଜଳିକି ଆସିଥିଲି ଖାଇଥିଲି ଟିକେ ବୁଲି ବୁଲେଇକି ଖାଇ ପିଇକି ଯିବା ଆଉ।
ଶୁଭା ଗଲାନି କଣ କହିଲ?
ମୁଁ କହିଲି ଏବେ ଜଳିଖିଆ ଆସିଥିଲି ଖାଇଆକୁ ଟିକେ ବୁଲି ବୁଲାକି ଖାଇ ପିଇକି ଯିବା ଆଉ।
ଓହୋ।
ଆଉ ଗାଧୁଆଳେ।
ଗାଧୁଆଲେ ଖାଇଥିଲି ଅ ଅ, ଅଣ୍ଡା ଭୁଜିଆ, ପଖାଳ ଭାତ, ବଡି ଚୁରା, ମିକ୍ସଚର। ଆଉ ହଉଛି ଆ, ଆଳୁ ବାଇଗଣ ହଉଛି ଆଳୁ ଟା ହଉଛି ସିଝା ହେଇଥିଲା ବାଇଗଣ ଟା ଫାଳ କରିକି ଭଜା ହେଇଥିଲା ତା ସାଙ୍ଗରେ ଦଳିକି ବିଲାତି ଫାଳ କରିକି ଦଳିକି ଖିଆ ହେଲା।
ଓହଁ ଏଇ ପଖାଳ ଖାଇବ ମାନେ ନିଦ ମାନେ ଏଇ ଖରାଦିନଟାରେ ଅଲଗା ପକାର।
ମିନିମମ୍ ଖରାବେଳେ ଦି ଘଣ୍ଟା, ଦେଢ ଘଣ୍ଟା, ଶୋଇପଡୁଛି।
ଓ। ଏଇ ଯୋଉ ଖରା ଦିନେ ଏଇ ଯୋଉ ଖରା ବି ହଉଛି ନା, ଭୟାନକ ଖରା।
ଖରା ଯେତିକି ଜୋସରେ ହଉଛି ଘରୁ ବାହାରି ତେବି ଇଛା ହବନି। ଏଇ ଯାହା ଏଇ କାଲି ଯାହା ବର୍ଷା ହେଇଛି ବୋଲି, ନହେଲେ ଆଗରୁ ଯେତିକି ଖରା ହଉଥିଲାନା ସେପଟେଆଡ଼େ ହୁଏ ନା ଖରା ଜୋରେ।
ହଁ ତମେ ଏବେ କୋଉଠି ରହୁଛ?
ଏବେ ଅଛୁ ମୁଁ ଭୁବନେଶ୍ୱରରେ।
ଓହୋ।
ଏଇଆଡେ ତ ହଁ ସେ ଭୁବନେଶ୍ୱରରେ ଅଛି।
ଓହୋ।
ଏଇ ତ ଜଷ୍ଟ ଏଇନା ଖେଳିକି ସିଏ ଗଲା ତାଙ୍କ ଘରକୁ। ତମେ କଲ କଲ ଆଉ। ମୁଁ କହିଲି କଥା ହେଇ ପଡିବା ଟିକେ ଆଉ।
ଆ ସେ ପଢୁଛି ନା ନା ଖାଲି ସବୁବେଳେ ଖେଳୁଛି।
ସିଏ ତାର ବୁଲାବୁଲି ଟିକେ ଅଧିକ। ପାଠପଢ଼ା ଟିକେ ତାର କମ୍। ତାର କ୍ରିକେଟ ମ୍ୟାଚ ଖେଳୁଥିବ ଅଧିକାଂଶ ଟାଇମ ସେ ଖେଳୁଥିବ ମ୍ୟାଚ ଖେଳୁଥିବ।
ଓହୋ।
ଆଉ ଏଇ ତ ଆଉ। ଏ ଖରାରେ ବି ଏଇନାକେ ଖରାରେ ହେଲା ମନସୁନ କବ ଚାଲିଛି ସବୁଆଡେ। ପଳଉଛି ସିଏ ଆଉ। ହଁ ଏବେ ଖରାରେ ଏଇ ଯୋଉ ଖରାରେ ଦିନଟାରେ
ଆଉ କଣ ଏଠି ପାଠ କ୍ସ କ୍ଲାସ କରୁନେଇ କି?
ଯାଉଛି ଆଉ ଖେଲିତେ ଯଉ ଯ ଯୋଉ ଦିନ।
କ୍ଲାସ କଣ ଛୁଟି କରୁଛି।
କ୍ଲାସ କାଁଭା ହଁ ଛୁଟି ବହୁତ ଟାଇମ କରେ କିନ୍ତୁ କାଁ ଭା ଆ ଏଇ ମ୍ୟାଚ ଫ୍ୟାଚ ପଡିଲାନି ତ ସେ ଖେଳିତେ ପଳଉଛି ଆଉ।
କ୍ଲାସ ଛୁଟି କରିବି।
ହଁ। ପଇସା ମିଳେ ନା ଭଡାରେ ପଳେଇଲେ।
କ୍ଲାସ ନ କରିକି ପଳଉଛି।
ହଁ ଭଡାରେ ପଳଉଛି। ଆଉ ତମେ ଯାାଉନା ଖେଲିତେ।
ନା କି? ଖେଳୁଥିଲି କିନ୍ତୁ ଆଉ ଏବେ ଆଉ ଖେଳ ଫେଳ କିଛି ନାହିଁ।
ଓଁ ହୁଁ ପଢୁଛ କି ଏବେ?
ନାଇଁ ନାଇଁ।
ଓହୋ ଗାଁରେ।
ଗାଁରେ ଗୋଟେ ଯିବା ଆସିବା କରୁଛି ଗୋଟେ ଜି ଜି ଜିନ୍ଦଲ।
ହଁ ହଁ। ଆଗରୁ ଖେଳର ଚାରମ୍ ଥିଲା ଏବେ ଆଉ ଖେଳ ଟା ଏତେ ଇଏ ନୁହେଁ ଆଉ।
ତ ଡ୍ୟଉଟି ପଳେଇ ଆସିଲି ଡ୍ୟୁଟି ରୁ ଘରେ ଆଉ ଟିକେ ହେଲେ ଘରେ।
ଓହୋ ଏଇ ସେୟା ହେଲା କଥା, ଆଗରୁ ଖେଳର ପୁରା ଚା ନଥିଲା। ଏବେ ତ ଖେଳ ଆଜିକାଲି ଯୁଗରେ ମୋବାଇଲ ଏବେ ଯିଏ ଯାହାକୁ ଦେଖିବୁ ଗେମ୍ ଖେଳୁଥିବେ।
ହଁ।
ହଁ।
ତା ଦୀପୁ ହୋଉଚି କ୍ଲାସ କରୁନି, ଯାଇଁକି ଖେଳୁଛି ଦିନେ ଦିନେ ନୁହଁ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।